ହାଲୋ। ହଁ କେମିତି ଅଛନ୍ତି ଆଜ୍ଞା?
ଆଜ୍ଞା ଭଲ ଅଛି।
ଓ ହୋ ହୋ କଣ କରୁଥିଲେ?
ଆଜ୍ଞ ଏଠି ବସିଛି ଘରେ।
ଅ ହ।
ଆପଣ କେମିତି ଅଛନ୍ତି?
ହଁ ମୁଁ ବି ବହୁତ ଭଲ ଅଛି। ଅ ମୁଁ କଣ କହୁଥିଲି କି ମୁଁ ଏବେ ସମ୍ବାଦ ପତ୍ରରେ ପଢୁଥିଲି। କେତେ କୋଉ ଜାଗାରେ ଦେଖିବେ କେତେ ବୁଲା କୁକୁର, ଗାଈ। ଏମାନଙ୍କୁ କେତେକ ଲୋକ କଣ ଖାଇବାକୁ ଦିଅନ୍ତି ସେମାନଙ୍କ ପ୍ରତି ସରକାର ମଧ୍ୟ ଆମର ବହୁତ ପଦକ୍ଷେପ ନେଇଛନ୍ତି ଆପଣଙ୍କ ଆଡେ ଏମିତି ବୁଲା କୁକୁର, ଗାଈ ଯାହାକୁ ଆପଣ ଖାଇବାକୁ ଦଉଛନ୍ତି କେବେ ଦେଇଛନ୍ତି?
ଆଜ୍ଞା ଦେଇଚି ଦେହ ଥର କୁକୁର କୁ ଦେଇଛି। ଗାଈ ବଳଦ ସମ-
ହଁ ହଁ ହଁ।
ମତେ ଅଧିକାଂଶ ଆଜ୍ଞା କୁ କୁକୁରଙ୍କୁ ଦେଖିଲେ ମତେ ଅଧିକ ଦୁଃଖ ଟିକେ ଲାଗେ।
କୁକୁରକୁ କାହିଁକି?
କାହିଁକିନା ସେ ଦିନ ରାତି ବୁଲନ୍ତ ତାଙ୍କୁ ସମତେ ଆମ ଗାଁଉଁଲିରେ ତାଙ୍କୁ ବାଡାନ୍ତି। ଗାଈକି ତ ଠାକୁର ବୋଲି ମାନି କେହି ବାଡାନ୍ତିନି। କୁକୁର ମାନଙ୍କୁ ବାଡାନ୍ତି ଆଉ ପାଣି ଟୋପେ ବି କେହି ଦିଅନ୍ତି ନି।
ହଁ ହଉ।
ଯାଏ ଗାଈ ମାନେ ଯଦି ଯାଇକି କା ବାରିରୁ ମନ ଇଚ୍ଛା ତୋରାଣି କି ବା ଯାହା ବି ପିଅନ୍ତି ତ ସେ ନାହିଁ କରନ୍ତିନି। କହନ୍ତି ପିଇ ଦିଅନ୍ତିତ ପିଇଦିଅନ୍ ଠାକୁର। ସେଇଥିପାଇଁ ମତେ କୁକୁର ଅଧିକ ଦୟା ଲାଗେ।
ହଁ। ସେଇ କୁର ମାନଙ୍କୁ ବି ସେମାନଙ୍କର ବି ମାନେ ତାଙ୍କର ଗୋଟେ ଜୀବନ ଅଛି ଯୋଉ କହନ୍ତି କି ଯୋଉମାନେ କଥା କହିପାରନ୍ତିନି ସେମାନେ ରାତିରେ ଭୋକିଲା ଶୁଅନ୍ତି ଯୋଉମାନେ କି ସାଧାରଣତଃ ପ ମାନେ ଆମେ କଣ ଆମ ଭୋକ ଲାଗିଲେ ଆମେ ଖାଇବାକୁ କହିକି ଆମ ଘରେ ଆମେ ଖାଇ ଦଉଛେ କିନ୍ତୁ ସେମାନଙ୍କ ଜୀବନ ଟାକୁ ଦେଖିଲେ ବହୁତ କଷ୍ଟ- ଷ୍ଟ ଲାଗେ ହଁ ଏଇଠି ଆମର ଗୋଟେ ବହୁତ ଭଲ ପଦକ୍ଷେପ- ନେଇଛନ୍ତି ଆମର କିଛି ଜଣ ଅ ସ୍ଵେଚ୍ଛାସେବୀ ଭାଇ ଭଉଣୀ ମାନେ ମିଶିକି। ସେମାନେ କିଛି ଅର୍ଥ ଆଦାୟ କରିକି କି ରାତିରେ। ଗୋଟେ ଜାଗାରେ ଯୋଉଠି ବେଶି ଦେଖିବେ କୁକୁର ମାନେ ଶୋଉଥିବେ କି ଗାଈ ମାନେ ରହୁଥିବେ। ସେଇ ଜାଗାକୁ ଯାଇକି ସେମାନଙ୍କୁ ଖାଇବାକୁ ଦଉଛନ୍ତି। କିଛି ରନ୍ଧା ଦ୍ରବ୍ୟ ବା ବିସ୍କେଟ କୁକୁର କୁ ବିସ୍କେଟ ତ ଭଲ ଲାଗିବ ଦୋଉଚନ୍ତି। ତ ଏଇ ପ୍ରକାର ପଦକ୍ଷେପ ଦେଖିକି ମତେ ବହୁତ୍ ଭଲ ଲାଗିଲା। ଆଉ ଏମିତି ମୁଁ କହିଲି ସମ୍ବାଦ ପତ୍ରରେ ପଢୁଥିଲି ହଁ। ସମ୍ବାଦ ପତ୍ରରେ ପଢ଼ୁଥିଲିମ୍। ମୁଁ କହିଲି ଏଇଟା ବେଇଟା ଗୋଟେ ଆପଣ ବି ତାହେଲେ ଦୋଉଚନ୍ତି ଖାଇବାକୁ ଶୁଣିକି। ଖୁସି ଲାଗିଲା ଏମିତି ବି ଦବା କଥା ବହୁତ୍।
ଜ୍ଞା କେବଳ ଗାଈ କୁକୁରକୁ ନୁହେଁ। ମାଙ୍କଡକୁ ବି ଆମର ଦିଆଯାଏ। ଆମର ଏଇ ପାଖରେ ଗୋଟେ ଜଙ୍ଗଲ ଅଛି ତ ସେଇ ବାଟ ଦେଇ- କିଆମେ ଯୋଉ ଯାଉ ଏମିତିକା ବା- ତ ଦେଇକି ଅନେକ କାର ଏବଂ ବସ୍ ବିଭିନ୍ନ ପ୍ରକାର ଗାଡି ଯାଏ। ତ ଧନୀରନୀ ଲୋକର ସେ କାର ରଖି ସେ ମାଙ୍କଡର ତ ମେଞ୍ଚେ ମେଞ୍ଚେ ବସିଥିବେ ଅଧିକ ମାଙ୍କଡ। ଅ ତା କନ ଡେଲି ଯିଏନେ ନାହିଁ ଜଣେ ହେଲେ ଖାଇବାକୁ ଟିକିଏ ଦବ। କଦଳୀ ହୋଉ କିମ୍ବା ବିସ୍କୁଟୁ ପନିପରିବା ଯାହା ଦେଲେ ସେମାନେ ଖାଇବେ।
ବହୁତ୍ ଭଲ କଥା ଏଇଟା ଗୋଟେ ହଁ ହଁ ହଁ। ଆମ ଆଡେ ସେତେ ମାଙ୍କଡ କେହି ଆସିବେନି କୋଉ ବେଳେ ବେଳେ ଆସନ୍ତି। ଏବେ ତ କାହିଁ ଆସୁନାହାନ୍ତି ଆମେ ଗାଈକୁ କୁକୁର ମାନେ ହିଁ ବେଶୀ ଦେଖା ଯାଉଛନ୍ତି ଏଇଠି। ହଁ ଆଉ ଗୋଟେ କଥା ଦେ
ତ ଗାଁଉଲିରେ ମୁଣ୍ଡିଆ ପାଖ ତ ମାଙ୍କଡ ପ ପଖି ବିଭିନ୍ନ ପ୍ରକାରର ଆସନ୍ତି ସବୁ।
ହଁ ଠିକ୍ କଥା କହିଲ ଆମେ ବିତ ଗାଁ ଗାଁ ରେ ଏତେ ମାଙ୍କଡମାନେ କିଛି ରଖି ଦିଅନ୍ତିନି ସବୁ ପାଚିଲା ଭଣ୍ଡା ହୋଉ- ବାରିରେ କିଛି ଜିନିଷ ଲାଗିଥିଲେ ସବୁ ଖାଇଯାଆନ୍ତି।
ଆମ ଗାଁକୁ ମାଙ୍କଡ ଆସିଲେ ଲୋକ ବାଡେଇକି ତଡି ଦୋଉଚନ୍ତି। ପାଟି କରିକି ବାଣ ଫୁଟେଇକି- ତାକୁ ନେଇକି ଛାଡ଼ିଦୋଉଚନ୍ତି ତାଙ୍କୁ ଇଆଡେ ହଦଡି।
ଆପଣଙ୍କୁ କଣ ଲାଗୁଚି? ମାନେ ମାଙ୍କଡ ମାନେ ବେଶୀ ଗାଁ ମୁଖା ହେଇକି ଇଏ ମୁଁ କଣ ପାଇଁ ଆସୁଚନ୍ତି? ସେମାନଙ୍କୁ ସେତିକି ବୋଧେ ଖାଇବାକୁ ମିଳୁନଥିବ ଜଙ୍ଗଲ ରେ ନା ଏମିତି। କି ଆସନ୍ତି।
ନାଇଁ ଆଜ୍ଞା ଖାଇବା ପାଇଁ ନୁହଁ। ସେ ଖାଇବେ କେତେ ଜଙ୍ଗଲ ତ ଆମର ଆଗୁରୁ ଖାଇବା ଜିନିଷ ନାହିଁ ବି ଏତେ। ତ କା ବାରି ଭଲ ଅଛି କାର ପିଜୁଳି। ଆଜ୍ଞା କା ବାରିରେ ପିଜୁଳି କିମ୍ବା ଆଉ ଯୋଉ ସୋବୁ ଖାଇବା ଖାଇବା ଜିନିଷ ନଡିଆ ଏମିତି ସେମାନେ ଖାଇଦେବେ ଆମ୍ବ। ତ ସେମାନେ ଖାଇକି ପେଟତ ବଞ୍ଚେଇବେ ନା ତ ସେଥିପାଇଁ ସେମାନେ ଆସନ୍ତି।
ତାଙ୍କ ପାଟ୍ ଇଏ ଦାଟ ଦ ଉଇକ ତାଦେହରେ ଆପଣ ଯାଉଛନ୍ତି। ତ କହିଲେ ଏଗୁଡାକ ସୁଆଦିଆ ଲାଗେ ନା ଖାଇବାକୁ। ତାଙ୍କ ମନ ଆହୁରି ଟାଣି ହୋଇକି ନାଇଁ ଆମେ ଯାଇଏ। ଖାଇକି ଆସିବୁ।
ଆଜ୍ଞା
କହନ୍ତୁ ହଁ ବହୁତ ଭଲ କଥା। ଏବେ ଦେଖିବେ ସରକାର ମାନେ ଯୋଉ ଗାଁ ମାନେ- ଗାଈ ଗୋରୁର ଯଦି କୌଣସି ଖଣ୍ଡିଆ ବଖରା ହୁଏ କି ଦେଖିଥିବେ କେତେ ଜଣ ଦ୍ରୁ ତ ଗତିରେ ଯାନବାହାନ ଚଳଉଥିବେ ଗାଈ କୁ ଗୋଟେ ସଡକ ଦୁର୍ଘଟଣା ହେଇଗଲା ଗାଈର ଗାଈର ଗୋଡ ହାତ ଭାଙ୍ଗିଲା ମଣିଷ ହେଇଥିଲେ ତାକୁ କେହି ନେଇଯାଆନ୍ତି ଏ ମାନେ ଡାକ୍ତରଖାନା କ କିନ୍ତୁ ଗାଈ କଥା କିଏ ନବ? ତ ଆମର ବି ସରକାର ବି ମଧ୍ୟ ଗୋଟେ କରିଛନ୍ତି କି ଆଉ ସେଇ ନମ୍ବରକୁୁ ଫୋନ କଲେ ସେମାନେ ଆସିବେ ଗାଈକୁ ଉଦ୍ଧାର କରିକି ନିଅନ୍ତି। ମତେ ତ ଏଇ ପଦକ୍ଷେପ ଟା ବହୁତ ଭଲ ଲାଗିଲା ଆପଣଙ୍କୁ କେମିତି ଲାଗୁଛି ୟା ତ ସେମାନେ ବି ଉପକୃତ ହେଇପାରୁଛନ୍ତି।
ଆଜ୍ଞା ମତେ ବି ବହୁତ ଭଲ ଲାଗିଲା କାହିଁକିନା ଗୋଉ ମାତା କୁ ଆମର ସେମିତି ଯିଏ ବି ତାଙ୍କୁ ଆସିଲେଣ୍ଟ କଲା ତ ତାଙ୍କର ଭାଗ୍ୟ ଦୁର୍ଭାଗ୍ୟ ପଡିବ ଏବଂ ଯିଏ ବି ଦେଖୁଥେ ସେ ଯାହା ଲୋକ ସେମାନର ବି ଦୁର୍ଭାଗ୍ୟ କାହିଁକି ନା ଆମେ ଦେଖୁଛୁ ଟୋଟାଲ ଟିକେ ଇ ସାହାଯ୍ୟ କରିପାରୁନେ। ସେ ଗାଈ ଟା ଆମକୁ ଅନେଇକି କାନ୍ଦୁଛି ଆଉ କଷ୍ଟ ହଉଛି ଯେହେତୁ ସେ ଆମ କାନ୍ଦୁଛି ଆମର ଦୁଆର ଆଗରେ ଏମିତି ହେଇଥିଲା ଗୋଟେ ଆସଡ଼େଣ୍ଟ
ହଁ କଣ ହେଇଥିଲା?
ତ ସାଙ୍ଗେ ସାଙ୍ଗେ ଫୋନ କରିକି ଏ ଷଣ୍ଢଟାକୁ ବାଡେଇଥିଲା ବସ୍
ଆଚ୍ଛା ଆଚ୍ଛା। ହ
ସେ ଲୋକଟା ବି ଆସୁନଥିଲେ ତାଠୁ ସକାଳୁ ସି ଆସିଲା ତାକୁ ଆମେ କି ସାହାଯ୍ୟ କରି ଗାଡିରେ ଲୋଡ କଲୁ ଆ ପଟେଇଦେଲୁ ଚିକିତ୍ସାଳୟ ଆ
ହଁ ହଁ ବହୁତ ଭଲ କାମ କରିଛନ୍ତି। ଆପଣ ଏଇଟାକୁ ବିଶ୍ଵାସ କରନ୍ତି କେତେକ ଜାଗାରେ ମାନେ ଆମ ଦେଶରେ ତ ନୁହେଁ ବାହାର ଦେଶରେ ଗାଈ ମାନଙ୍କୁ କାଟିକି ଖାଇ ଦଉଛନ୍ତି। ଆପଣ ଏଇଟା ଜାଣିଛନ୍ତି? ହଁ।
ଗାଈ ଗୁରାକୁ ନେଇକି ତାଙ୍କୁ କଣ୍ଟେନର ଭିତରେ ଆମର ଯୋଉ ଗାଡି ଆସି ସେଇ ଗାଡିରେ ତାଙ୍କୁ ଭର୍ତ୍ତି କରି ନେଇକି କାଟିକି ଖାଇଦଉଛନ୍ତି। ସେଥିପାଇଁ ତ ଆମର ବଜରଙ୍ଗୀ ସେନୀ ଆଉ ଏମତି ବିଭିନ୍ନ ପ୍ରକାର ଦଳ ବାହାରିଛନ୍ତି।
ହଁ ହଁ ଠିକ କଥା କହିଲେ।
ଆଉ ସାଇଜ୍ କରିବା ପାଇଁ।
ହଁ। ହଁ ତ ସେଥିପାଇଁ ଆମେ ତ ଗାଈ କୁକୁର ଏମାନଙ୍କୁ ସବୁଠୁ ବଡ ପାପ। ସେଥିପାଇଁ ତ ଆମେ ନିଜର ପଦକ୍ଷେପ ନେବା କଥା ଗାଈ କୁକୁର ହଉ କି ଆପଣ ଯେମିତି କହିଲେ ମାଙ୍କଡ ହଉ ତାଙ୍କ ଖାଇବାକୁ ମଧ୍ୟ ବୁଝିବା ଦରକାର ଆମେ ତ ଖାଉଛେ ସବୁବେଳେ ସେମାନଙ୍କୁ କିଛିଟା ସାହାଯ୍ୟ ଦେଲେ ସେମାନେ
ଆଜ୍ଞା।
ମଧ୍ୟ ଖୁସି। ସେଇଠି ଆମର ତ ରାତିରେ କେତେ ଜଣ ଯାଇକି
ତାପରେ ଆମର ଅଛି ଆମର ଅଛି ଜାଣିଛ ନା ନାଇଁ ମାନେ କୋଉ ପଶୁକୁ କୋଉ ଖାଇବା ଦେଲେ ଆମର ଗ୍ରହ କଟିଥାଏ। କିମ୍ବା ଅ ସେଦିନ ଆମର ଭାଗ୍ୟ କଣ ହେଇଥାଏ ଗୋଟେ।
ଓହୋ ମୁଁ ତ ଏ ବିଷୟରେ ସେତେ ଜାଣିନି ଆପଣ କୁହନ୍ତୁ ମୁଁ ଜାଣିବି ଆଉ।
ହଁ ଆମ ଘରେ ଗୋଟେ କୁକୁର ରଖିଛି ତ ମୁଁ ତାକୁ ମୁଁ କୁକୁର ସଦାବେଳେ ଖାଇବାକୁ ଦିଏ ତ ସିଏ ଶନି ଗ୍ରହ ଙ୍କର ବାହାନ ଯେହେତୁ ତାକୁ ଦେଲେ ଗ୍ରହ କଟି ଯିବ। ମାନେ ଯୋଉଟା ଉ ଆଗକୁ ଘଟୁ ବାଜୁ ଥିବ ସେ ତାଙ୍କୁ ଖାଇବା ଦେଲେ ସେଇଟା ଭଲ ହେଇଯିବ ଆଉ କିଛି ତମର ଏଇ ହବନି ଆସି ଡେଣ୍ଟ୍ କି ବା ଦୁର୍ଘଟଣା।
ଭଲ ଭଲ ମାନେ କଣ ଖାଇବାକୁ ଦେଲେ ନା ଯେମିତି ଯାହାବି କିଛି।
ତାକୁ ଯାହା ହେଲେ ବି ମୁଁ ତା ବିସ୍କୁଟ ଟିକେ ପାଣି ନହଲେ ନାଇଁ ଏ ମୁଢି ଯାହା ମୁଁ ହାବୁଡେ ପଇଲା ତାକୁ ଦିଏ ଟିକେ ଖାଇବାକୁ କଟିଯାଉ କେମତି ଶନିଗ୍ରହ ମୋର ଟିକେ ଅଧିକ ହଁ କୁକୁର ସବୁ ଖାଇବ। କେବଳ ଫଳ ଆମ ଯୋଉ ଫଳମୂଳ ସେଗୁରା ଜିନିଷୁ ଛାଡିକି ଆଜ୍ଞା। ସେଇ ଫଳମୂଳକୁ ଛାଡିକି ପନିପରିବା ଛାଡିକି ସବୁ ଜିନିଷ ଖାଏ କୁକୁର।
ବହୁତ ବଢିଆ।
ଆଉ ମୁଁ ଟିଏ ଗାଈକୁ ଦିଏ।
ହଁ।
ଆଉ ଗାଈ ବଳଦ ଦେଲେ ଭଲ। ସେ ଆମର କୋଉ ଗ୍ରହ ଗୋଟେ ଅଛି ସେଇଟା କଟିବ ଆଉ।
ହଁ। ଭଲ ଆମର ଏପଟେ କଣ କି ଗୋଟେ ଅ ସାହି ସାହି ଅନୁସାରେ ଗୋଟେ
ଆଜ୍ଞା।
ମାନେ ଆମର ଯାହା ପେଜ ବା ବାହାରିଲା ପରିବା ହେଲା ଆମେ ନେଇକି ସେଇଠି ପକଉଛେ ଗୋଟେ ଜାଗାରେ। ମାନେ ଗାଈ ମାନେ ବି ଜାଣି ଗଲେଣି ସେଇ ଜାଗା ଟା କି ସେମାନେ ଭଲ କଥା ଏଇଟା ଭଲ ଲାଗେ ଏଇଟା।
ଆଜ୍ଞ।
କାରଣ ଯା ବର୍ତ୍ତମାନ ମଇଳା ଗାଡି ସବୁବେଳେ ଆସେ ସକାଳୁ। ସେଇଠି ଆମ ଘର ଆବର୍ଜନା ପକଉଛୁ କିନ୍ତୁ ଆମେ ପେଜ ତୋରାଣୀ ପକଉନୁ ଯଦିଓ ଅଛି ସେଇଠି ଦେଇଛନ୍ତି ଆମକୁ ହଁ ତମେ ପକେଇ ପାରିବ। ତମେ ପେଜ ପରିବା ଚୋପା ଇତ୍ୟାଦି ସବୁ ଆମେ ଗୋଟେ କୁଣ୍ଡରେ ଜମା କରୁ ଯାହାଫଳରେ କି ଆମେ ସମସ୍ତ ଲୋକ ଶାଇ ମାନେ ଦେଖନ୍ତୁ ତ ମୁଁ ଗ ମାନେ ବହୁତ ବାହାରୁଛି ହେଲ ପେଜ ହେଲେ ବାହାରିଲାଣି ଏମିତି ବହୁତ ସାରା ଘର ମିଶେଇକି ପୁରା ଫୁଲ ହେଇକି ତାପରେ ସେଇଠକୁ ଆସି ସେମାନେ ଖାଆନ୍ତି ଗାଈ ମାନେ ଭଲ। ଆଉ ମୁ କୁକୁର କୁ ବିି ଦିଏ ବିସ୍କୁଟ ଦିଏ ଖାଇବାକୁ ଆଉ ଆମ ଆଡେ ତ ମାଙ୍କଡ ଫାଙ୍କଡ କାହିଁ ମୁଁ ଦେଖୁନି କେବେ।
ଆଉ ମୁଁ ବି ଆମର ପାରା ମାନ ଦିଏ ସକାଳୁ ଚାଉଳ ଯୋଡି ମୁଁ ଦିଏ ମୁଁ ଯେତେଳେ ଲେଟ୍ ଯାଇ ଉଠିଲା ଅସିକି ଆଉ ମୋ ମା ବି ଦେଇଦିଏ।
ହଁ ମୋ ମାମା ବି ଦିଅନ୍ତି ସୁପୁରକୁ ଯାଇକି ହଁ।
ପାରା କାଉ ଆସିକି ଖାଇବେ।
ହଁ। ପାରା କାଉ ପାରା ମାନେ ଆସ
କା ଆଜ୍ଞା ଆଉ ବି ଆମର ଶନିଦେବ ଶନିଦେବ ଠାକୁରଙ୍କର ବାହାନ ନା। ତାଙ୍କୁ ବି ଦେଲେ ବି ଗ୍ରହ କଟିବ।
ହଁ ଭଲ। ଭଲ କଥା। ତମ ସହ କଥା ହେଇ ମୁଁ ବହୁତ ଭଲ ଭଲ କଥା ଶିଖିଲି। ସେଥିପାଇଁ ଧନ୍ୟବାଦ ରଖୁ
ଆଜ୍ଞା ଆଜ୍ଞା।
ହ ହଁ।